ହାଲୋ
କଣ କରୁଛୁ?
ଓ ନାଇଁ ଆସିକି ଅଫିସ ରୁ ବସିଛି ଆଉ ତୁ କଣ କରୁଛୁ?
ହେଇ ମୁଁ ବି ବସିଛି।
ନା ଖାଇନି ଆସିକି କଣ କହିଲୁ ଆଜି ପୁରା ବସରେ ପୁରା ପ୍ରବଳ ଭିଡ ଥିଲା। ମୁଁ ପୁରା ମାନେ କଣ କହିଲୁ ଏତେ ଭିଡ ଯଉ ବସ ଗନ୍ଧର ଆଉ କିଛି ଇଚ୍ଛା ହେଲାନି ଦେହଟା କଣ ହେଇଗଲା? ସେଉଠୁଇ ଆସିକି ଏବେ ହେଇ ଘରେ ପହଞ୍ଚିକି ଟିକେ ଖାଇନି ବସିି ଟିକେ ହାୱା ଆ ବର୍ଷା ହେଇଛି ତମ ସିୟାଡେ
ଠିକ ଏତେ ଜୋରେ ଆଇଲା ଆମେ ଢାଳିବ ହେଲେ ଆମେ ଭାରି ଖୁସି ବି ହେଇଗଲୁ କା ବ ସେ ହ ଏଇ ଯଉ ଗରମ ହଉଛି ଦେହ କଣ ହେଇଯାଉଛି? ହଁ ପା ସେଇଥିପାଇଁ ମୁଁ ଫେରେ ବର୍ଷ ତା ହେଲାନି କୁଆଡେ ପଳେଇଲା କହ ନା ଆମ ମୁ ଣ୍ଡ ଖରାପ ।
ହଁ ବା ଏଇ ଯୋଉ ଆମ ଏପଟେ କଣ କହିଲୁ ବର୍ଷା ହେଇନି ଆମ ସେପଟୁ ଯଉ ଯାହା ଯାଇଥିଲି ସେପଟ ବର୍ଷା ଟୋଟାଲି ହେଇନି କଣ କହିଲୁ? ଜୋରେ ଘଡଘଡି, ବିଜୁଳି, ପବନ ଯେ ଉଡେଇଆଡେଇ ନେ ଗୋଟେ ଦୋକାନକୁ ଉଡେଇ ନେଲା ଯେ ଉଡେଇ ନେଲା ତା ତା ସବୁ ଛିଞ୍ଚ ଛତର ହେଇଗଲା ଡରି ମରି ସବୁ କିଏ କୁଆଡେ ପଳେଇଲେ ସେଠୁ ସେ ବସ୍ ରେ ସବୁ ଓହ୍ଲା ଓହ୍ଲି କଲେନି କିଛି କଲେନି ଆଇଲିି ଘରକୁ ଯେଲି ଯଉ ଗନ୍ଧ ମୋତେ ବିରକ୍ତ ଲାଗିଲା ଖାଇନି। ତୁ କଣ ଖାଇଥିଲୁ?
କହିଛି କିଛି କିୁ ସେପଟ ବେସ୍ ଟା ନ ଧରିକି ଆମ ଏପଟେ ବସଟା ଧରିବୁ ଭଲ ଆମ ଏପଟେ ମାନେ ଭିଡ କମ୍ ହଏ ଟିକେ ଏପଟେ ବସଲେ ତ ସେପଟ ସେପଟେ ବସ ଟା ଅଲ ଟିକେ କମ୍ ୟୁଜ୍ କରିବୁ।
ହଁ ହଁ ହଁ। ସେୟଆ କରିବି ନାଇଁ ନାଇ ମୁଁ କଣ କହିଲୁ ବସ ମିଳିଲେ ହବ ନା ସେ ମିଳୁନି କଣ କରିମି ଆଉ। ହେଲା ଆଉ ଆଉ କଣ କହୁ କହନିବେ ତମର ଆଜି କଣ ହେଇଛି ରାତିରେ ରୋଷେଇ ତ ବୋଉ କଣ କରୁଛି?
ହେଇନି କଣ ବୋଉ ବୋଉ କଣ କରିବ କେ ଜାଣି ମୁଁ ଭାବୁଛ ଛତୁଆ ମତୁଆ ଖାଇକି ଶୋଇପଡିବି ଆଉ।
ହଁ ତୋର ତ ଛତୁଆ ଅଛି ଜିନ୍ଦାବାଦ। ଆଉ ହଁ କସ୍ତୁରୀ ଛତୁଆ ଜିନ୍ଦାବାଦ। ତୋର ତୁ ଆଉ କଣ କରିବୁ ତୁ ଛତୁଆରେ କଣ ଗୋଳେଇି ଖାଉ ଖାଲି ସେମିତି ହଣ ନା।
ନା ଛତୁଆ ସହିତ ବିସ୍କୁଟୁ। ଆଉ ଯଦି ଦହି ଥିବ ଦହି ପକାଏ କଦଳୀ, ହର୍ଲିକସ୍ ବନବିଟା ଯାହା ଥିବ କିଛି ନଥିନେ ମୋ ବୋ ଆଉ ତୁ ଥରେ ଖାଇ ବୁ ତାପ ଛତୁଆକୁ କଣ କରିବୁ ଆଗେ ଜାଣଚୁ? ଛୁତୁଆକେ ଏକ ଟିକେ କାଢ଼ି ଦବୁ ଦି ଚାମଚ। ତାପଡ଼। ଟି ଦହି ପକେଇ ଦବୁ ହଁ ଦହି ପକେଇ ଦବୁ ଦହି ପକେଇ ସାରିଲା ପରେ ଟିକେ ଗୋଟେ କଦଳୀ ଗୋଟେ କଦ ପକେଇଦବୁ। ତପରେ ଦେଖିବ ହର୍ଲିସ ନା ବନବିଟା ଯଦିି ଦିଟା ଖାଉନଥିବୁ, ଅମୁଲ ଯେତିକି ଘରେ ଚା ହଉଥିବ ଥିବ ଅମୁଲ ଚାମଚା ଆଣି ପକେଇଦବୁ ହଁ ଯୋଉ ଟେଷ୍ଟ ସେ ଲାଗିବତ୍
କଣ ମତେ ତ କସ୍ତୁରି ଛତୁଆଟା ମତେ ବେଶୀ ଭଲ ଲାଗେ ନା। ମତେ ଟିକେ ଯଉ ସୋଲା ଛତୁଆ ଟା ନୁହଁନା ମୋର ଭାରି ପସନ୍ଦ। ମୁଁ ସେଥିପାଇଁ ଖାଲି ସୋଲା ଛତୁଆ ମୋତେ ଖାଇବା
ନାଁ ନାଁ ଆଗୁରୁ ମୁଁ ବି ସୋଲା ଛତୁଆ ଖାଉଥୁଲି ହେଲେ ଏବେ ଆଉ ମତେ ଏତେ ଖାସ ଲାଗୁନି ଆଉ। ସକାଳୁ ସଖାଳୁ ନାଁ। ନାଁ ନାଁ ସଖାଳୁ ପଖାଳ ଭଲ ତ ମୋର ଭଲ।
ଭଲ ପଖାଳ କଂସେ ବାଡ଼େଇ ଦବୁ ଏବେ ଯୋଉ ଆମ୍ବ ସିଜିନିରେ ଆମ୍ବ ଖାଇଦେଲୁ ଓଃ।
ଉ ପଖାଳ ସହିତ ଆମ୍ବ ଦଳା ଟିକେ ହେଇଥିବ। ବଢ଼ି ଚୁରା ଟିକେ ହେଇଥିବ ଶାଗ ଭଜା ଟିକେ ହେଇଥିବ। ଆମ ଏଥର ବି ଆମ ବାଡି଼ରେ ଶାଗ ଚାଷ ହେଇଥିଲା ଏଥରକ।
କି ଶାଗ ଲଗା ହେଇଥିଲା?
ଆମର ସବୁ ଲଗା ହେଇଥିଲା ପାଳଙ୍ଗ କୌଶଳା।
ମତେ ମୋ ପାଳଙ୍ଗ ଶାଗଟା ଭାରି ଫେବରେଟ୍ ମ
ହଁ ମୁଁ ଜାଣିିନଥିଲି ତୋ ଫେବ୍ରେଟ ବୋଲି। ହଁ କେତେ ଗୁଡ଼ାଏ ଅଛି। ହଁ ମୁଁ ଯିମି ରଇଥ ସେପଟ ତମ ସେପଟ ଲାଇନ କି ଗନେ ମୁଁ ହଁ ତ ମମିକୁ କହିବୁ ଟିଏ ବସ୍ କତୁରୁ ଆସି ନେଇଯିବ ଆଉ।
ହଉ ହୋଉ ପାଳଙ୍ଗ ପ କୁଡ଼ିରା ଭାରି ବଢ଼ିଆ ଲାଗେ। ହଁ ହଁ ହଁ ଆଉ କଁ କହନି କୋଉଥିଲି ପାଳଙ୍ଗ ପ ପୁରୀ ତ ଓ ହୋ ହୋ ଓହୋ ହୋ ହୋ ହୋ ହୋ। ହୁ ପାଳଗ ପୁରୀ ଓଫ୍ ଭୁଲି ହବନି ଭୁଲି ହବନି ଆମ
ଆମେ ଯୋଉ କେତେ ଆମେ ନାଁ ନାଁ ଆମେ ଥରେ ହଷ୍ଟେଲ୍ ରେ ଯୋଉ ରୋଉଥୁଲେ ମନେଅ ସେଁ ଥର ଆମେ ଘରୁ ମିଶିକି ସବୁ ଗଲେ ଯେ ସିଏ ନେଇକି ଯାଇଥିଲା ମୁଁ ନେଇକି ଯାଇଥିନି। ସିଏ ଜଣଙ୍କ ଘରେ ହେଇଥିଲା ମନେ ଅଛି ନାଁ ଆମେ ତା
ସେ ଚାଷ କରିଥିଲେ ତାଙ୍କର ହଁ ଠିକ୍ ଠିକ୍ ମନେ ପଇଲା ତା ଖବର
ହଁ ତାର ସବୁ ଭଲ ଟିକେ ଦୋଷ ଅଛି ଯାହା ବିି ହେନେ ନାଳ ଟିଏ ଦୋଷ ରହୁଚି। ମାନେ ଭଲ ହଁ ହଁ ମାନେ ଭଲ ପିଲାଟେ ପିଲା ହିସାବରେ କାହିଁକି ଉଁ ଭଲ ପିଲାଟେ କିନ୍ତୁ ଭଲ ପିଲାଙ୍କ ସହ ରହିନେ ଭଲ ଖରାପ ପିଲାଙ୍କ ସହିତ ରହିନେ
ଖରାପ ଆଉ ଏଇ ଆଉ ହୋ ଏଇ ଯୋଉ କୁହନ୍ତିନା କଥାରେ ଅଛି ଯୋଉ ଦେଶେ ଯାଇ ସେ ଫଳ ଖାଇ ଇଏ ହେଲେ ସବୁ ସେଇଆ ଆଉ ହଁ ଠିକ୍ ଠିକ୍ ହୁଁ ହଁ ।
ସବୁ ସେମାନେ ଫଟ ଉଠେଇକି ଛାଡୁଚନ୍ତି ଯୋଉ ଗଛ ଲଗୋଉଚନ୍ତି ଇଏ କରୁଚନ୍ତି ମୁଁ କହିନି ହଁ ଯହା ହୋଉ ଭଲ କାମ ତ
ହଁ ଭଲ ଯାଆ କରୁଚ କର ଗଛ ଆଗେ ଟିକେ ଲଗେଇ ଦେଇ ଯାହା ହେଲାଣି ଯଉଭଳିଆ ସିଛୁଏସନ ନ ହେଲେ ଆଉ କିଛି ବର୍ଷ ପରେ ଗ୍ଲୋବାଲ ବୋର୍ଲଡ ମିଙ୍ଗ ଆଓ କହ
ସେଇପା ଏ ଯୋଉ ଗଛ ଫଛ କାଟି ଦଉଛନ୍ତି ମୁଁ ଭାରି ରାଗ ଚିଡ଼େ ମତେ ଯିଏ କାଟିିଲେ ଆରେ ଗଛ ପଛ ରଖିବ ସବୁ କେତେ ଭଲ ନା ଆଉ। ନା ନା ଅଛି ଦି ଚାରିଟା ସେପଟକୁ ଅଛି। ଫୁଲ ବି ହଉଛି। ଆମେ ସବୁ ଠାକୁରଙ୍କ କତିରେ ଲଗୁ ଦଉ ଆଉ।
ବଢିଆ ଗୋଟେ ପୁର ସିନେରି ହେଇ ନଥିଲା ନା ଏଇ ଆସୁ ତ ରଜ ଭାବୁିଥିଲି ନୂଆ ପର ଡ୍ରେସ୍ ନେଇକି ଡ୍ରେସ୍ ରେଡି ଫେଡି ହେଇି ଯାଇଥାନ୍ତି ଆମେ ଟିକେ
ହଁ ହଁ ଆସିବୁ ଯିବା ଆଉ ହଁ ବଢିଆ ଜାଗା ସବୁ ଏପଟେ ଅଛି ଆସିବୁ ଯିବା ବୁଲି
ଫଟମଣ୍ଡ ଦିଇାଟା ଉଠେଇଦବୁ ମୁଁଇ ଯୋଉ ରଜ ପାଇଁ ଭାବିଛି ଟିକେ ଭଲ ସେ ଟିକେ ଡ୍ରେସ୍ ଫ୍ରେସ୍ ମାନେ ତୋ ଫେଟୋ ନେଇକି ଭାବୁଛି ଟିକେ ଯିବି ନା ଏଯାଏ ତ କିଛି କରିନି ନା କିଛି କରିନି ମୁଁ କିଛି କରିନି ବଲେ କଣ କହିଲୁ ଥିଲା ଅଛି। କରିଦେ ଆଉ କଣ କରିବୁ?
ତୁ ଫେରେ କରିବୁନି ତୋର ତ ଯେତେ ଡ୍ରେସ୍ ଛାଡ ଛାଡ କାହିଁ ରେ କଣ ମାନେ କହିଲେ ବି ନ ସରେ ନୂଆ ଯେତେ ଛେକ ତୁ ତ ତୁ ତ ଯେତେ ଛେକ ଯାଉ ଆମ ହଷ୍ଟେଲ ନୂଆ ନୂଆ ମେନ୍ଚେ ମେନ୍ଚେ ନେଇକି ଯାଇଛି।
ହୁଁ ହୁଁ ଆଉ ସବୁ ଖାଲି କହିଥିଲେ ବେ ନା ପା ମତେ ଆମ ଘରେ ଶୁଣ ମତେ ଆମ ଘରେ ଧୂପ ଦୀପ ଅ ଯୋଉ ଝୁଣା, ଘିଅ ଏଗୁଡା ସବୁ ଦେଇକି ମତେ ଆମ ଘରେ ଡେଲି ସକା ସକାଳୁ ସନ୍ଧ୍ୟା ପୂଜା କରୁଛନ୍ତି।
ଏମିତି କହ ନା, ନା ଏମିତି ଆଉ ତୁ ସାନ ଭଉଣୀ ଯେ ତୋ ଡ୍ରେସ ନେଇକିନା ଆଇ ପକାଏ ନା ନା
ହୁଁ ହୁଁ ହୁଁ ତୁ କ ତୁ ତୁ ପୁଣି ତା କଥା କହୁଛୁ। ତୁ ବା ମାମଲତି କାରିଆ ଅଣ୍ଡା ତୁ ବା ତା ହାତରେ ସବୁ ଲାଗିଛୁ ଟିକେଟା ସବୁ କରୁ ଆଉ ତୁ କଣ କହୁଛୁ ବେ, ତୋ କଥା ତୋରି ଠାରୁ ବା ମୁଁ ସବୁ ଖବର ପାଏ, ତୋ କଥା ତୋରି ପାଖରୁ ମୁ ଦେଖିକି ତାକୁ ଯାଇଁ କୁହେ
ହଁ ତୁ ବ୍ୟାଗ୍ ରୁ କେତେ ପଇସା ଚୋରି ଚାରି କରୁ
ଚୋରି ନା ସେ କରେ ପାଗଳ କି ହଁ ମାଲୋ ମା କମ ଜିନିଷ ସେ ମୋ ବ୍ୟାଗ୍ ମୋ ଠାରୁ ଚୋରି କରିଛି କମ ଜିନିଷ ଛି ଛି ଛି
ମୁଁ କିଛି କହିପାରିବିନି ଛି ଛି କାରଣ ତା ସହିତ ମୁଁ ଥିଲି ସେ ଟାଇମ୍ ରେ କିଛି ମାନେ
ମାଗଣା ମୁଁ ଆଉ ସେ କଥା ମାନେ ଇଏ କରିବାକୁ ଚାହୁଁନି କଣ ନନି କହୁଥିଲୁ ହଁ ହଁ ଭଲ ତମ ଘରେ ତୋ ଦେହ ପା
ହଁ ଏଇ ଖିଣା ମାନେ ଓ ଆରେସ୍ ପାଣି ପିଇିବାକୁ ବଢିଆ ଲାଗୁଛି ।
ନା ଅଧିକ ପିଇଲେ ଭଲ ନୁହଁ ଥଣ୍ଡା ତ ଲାଗିବ ଅଧିକ ପିଇଲେ ଭଲ ନୁହଁ ସେଗୁଡା ଏତେ ପିଇଉନି ହଁ ଲେମ୍ବୁ ପାଣି ବେଷ୍ଟ୍ ଲେମ୍ବୁ ଗଛ ଥିଲା ଜାଣିଛୁ ନା ଲେମ୍ବୁ ଗଛ କୁ ଲେମ୍ବୁ ଗଛ ଯଦି କିଏ ଚୋରି କରିଲା ବହୁତ ତାହେଲେ ସେ ମାନେ ସେ ଏଥର ଆଉ ଲେମ୍ବୁ ହବନି ହେଲା। ଆମ ବାଡ଼ିରେ ଯୋଉ ଲେମ୍ବୁ ଗଛଟା ଥିଲା ମାନେ ଏତେ ଲେମ୍ବୁ ଯେ ଏତେ ଲେମ୍ବୁ ହୋଉଥିଲା ଲୋ ମା। ହଁ ବା। ସେ କିିଏ ଗୋଟେ ଆସିକି ବୋଧେ ଆମ ଯୋଉ ବାଡ଼ ଫାଡ଼ ବୁଜା ହେଇନଥିଲା କିଏ ବୋଧେ ଆସିକି ଚୋରି କରିକି ଗୋଟେ ନେଇଯାଇଛି ସଇଲା। ଆଉ ସିଏ ଆଉ ସେ ଲେମ୍ବୁ ଆଉ ଗଛରେ କଣ ଆମେ ଖାଇପାଇଲୁ।
ଏ ସେ ମାଗିନେ ଆମେ ଦେଇଦବା ଆମେ ଯେମିତି ପିଲା ମାଗିନେ ଆମେ ଦେଇଦବା। କାଇଁ ଚୋରି ମୋରି କରୁଚନ୍ତି। ଏ ସବୁ ଆଜିକାଲି ସବୁ ହଉଚି ନା ଭଲ କଥା ନୁହେଁ ସେ ସବୁ। ହଁ ହଁ।
ଆଉ କଣ କୋହୁଥିଲି କହନି ବେ ଏ ତୁ ଯୋଉ ଯାଇଥିଲୁ ସେଦିନ ମତେ ଫଟ କଥା କଣ ମତେ କୋଉଥୁଲୁ କଣ ଯାଇଥିଲୁ ଡ୍ରେସ
ହଁ ହଁ ହଁ ଆଣିଲି ଗୋଟେ ପ୍ୟାଣ୍ଟ ଆଣିଲି ଜିନ୍ସ ର ଆଉ ଗୋଟେ ସାର୍ଟ ଆଣିଲି ଆଉ ଗୋଟେ ଯୋଉ ବ୍ଲିଜର୍ ପେଣ୍ଟ ନୁହଁ କିନ୍ତୁ ଡେଲି ୟୁଜ କରିବାକୁ ଗୋଟେ କମ୍ ଦାମିଆ ପରେ ଭଲ୍ ଦେଖା ହୋଉନି ହେଲେ ନାଇଁ ଯେ ଗୋଟ୍ ଡେଲି ଘରେ ନାଇବାକୁ କଣ ଅଛି। ଇ ଗୋଟେ ଗ୍ରେ କଲର୍ ସେଟା।
ଓହୋ ଆଉ ଯୋଉ ହୁଁ ହୁଁ ଆଉ କଣ?
ଟେ ଆଣିଲି ଧଳା ସାର୍ଟ ଟେ ଆଉ ଗେଞ୍ଜି ଟାଇପ୍ ର ଆଉ।
ହୁଁ ହୁଁ। ଯା ହୋଉ ଭଲ ତୋର ହେଇ ସାରିଲାଣି ର କିଣା କିଣି ଆଉ।
ନା ହେଇସାରିଲାଣି କଣ। ସେ ସେଟ୍ ଟା ବା ଦେଖୁଚୁ ଆଜି ନାଉଥିନି। ଶୁଣୁ ଆଜି ସେ ସାର୍ଟ ଟା ମୁଁ ନାଉଥିନି ନାଉଥିନି ଯଦି ମତେ କଣ ହେଲା ମୁଁ ଦେଖୁିଥିନି ହୋଉଚି କି ନ ହୋଉଚି ସେ ବଟମ ଗୋଟେ ଖୋଲିଗଲା। ପିନ୍ଧୁଥିଲି।
ହୋ ହୋ ପିନ୍ଧୁଥୁଲୁ ତାପରେ କଣ ହେଲା।
ଟା ବାହାରି ପଇଲା। କଣ କହିବୁ କନି ମୋରୋ ଏତେ ଫଟା କପାଳ ତୁ କଣ କଇବୁ କ। ମୁଁ କଣ କରମି। ଟାଇଟ୍ ହେଲାନି ମାନେ ମାନେ କମ୍ ଦାମିଆ ସାର୍ଟ ବୋଧେ ସେଟା କି କଣ। ଆଉ ଆମେ ଟିକେ ଶସ୍ତାରେ ବି ଯାଇଥିଲୁ ଯୋଉ ଗୋଟେ ପୁଅ ପିଲାଙ୍କର
ଆ ପାଇଁ ଗୋଟିଏ ଲାଇନ୍ ପ୍ରଯୁଜ୍ୟ କଇମି ଶସ୍ତା ରୁ ହିନସ୍ତା ହଁ।
କିନ୍ତୁ ଏତେ ବି ଶସ୍ତା ନୁଅ ଅନଲାଇନ୍ ରେ ତିନିଶ ଚାରିଶ ପା ହେଲାଣି କମ୍ ନା। ତୁ କନି
ସେଇଆା ତ ସେ କ୍ଵାଲିଟ୍
ହୁଁ କ୍ୱାଲିଟି ବୋହୁତ ଖରାପ ହଁ। ମୋରୋ ମନକୁ ଯେ ଗଲାଣି ସେଠି କିଛି ମେନ୍ କଥା ମୋ ସାନ୍ ଙ୍ଗ ଯୋଉ ଯାଇଥିଲା ସେଏ ଗୋଟ ତା ସାଇଜି କିଛି ହେଲାନି।
ଆଚ୍ଛା ଆଚଛା ସି ଗୋଟେ ହାତୀ ସାଙ୍ଗ କି ଗୋଟେ ଯାଇଥିବ ବୋଧେ ଆଉ ହାତୀଟେ ଯାଇଥିଲେ କି ଛୋଟ ହାତୀଟେ ମୋଟା ହାତୀ। ସେଇଆ କୁନିହାତିତ ସେଇୟା ଆଉ କଣ ସେ ଯୋଉ ହାତୀ ଆଜି ଗୋଟେ ମଜା କଥା ସୁ ତ ମୁଁ ଆଜି ଗୋଟେ ବସ ରେ ସ ଆଜି କଣ ହେଇଚି ନା ମୁଁ ମୁଁ ଯାଇ ପାରିଲିନି ଗୋଟେ ମୁଁ ଯୋଉ ବସ ତ ରେଗୁଲାଲି ଯାଏ ସବୁଦିନି ସେ ବସ୍ ଟା ମୁଁ ପାଇଲିନି ହେଲା ପାଇଲିନି ଅଲଗା ଗୋଟେ ଗାଡିରେ ଗଲି। ଯୋଉ ଗାଡି ରେ ଗଲି ସେଇ ଗାଡି ଏ ଗୋଟେ ମାନ ଥିଲା ସେ ଯୋଉ କଣ ଯୋଉ ପଇସା ଫଇସା ଯଉ ମାନ ନିଅନ୍ତିନି ନା ହେଲା ସେମାନେ ସବୁ କଣ ହେଇଛି ନା ସିଏ ତାର ତାକୁ ଦେଖିଦବୁ ସିଏ ହେଲା ପୁରା ଗୋଟ ଟେ ଛୋଟ ପାରି ହାତିଟେ ପୁରା ଗୋଟେ ଜଳ ହାତୀଟେ ବା ମୁଁ ପା ଏତେ ହସିଚି ତାକୁ ଦେଖିକି ଲୋ ମା ଲୋ ମା ମୁ କହିଲି ଯା ହ ଯା ହଉ ଗ୍ରେଟ। ହଁ ବେ କାଆ କଣ କହିଲୁ ବଡି ସୁମିଙ୍ଗ ଭଲ। ନୁଅ ସୋ ଛାଡ ହୁଁ ହଁ ହଁ ମୋ ଟା ମୋଟା ତ ମୋଟା କଅଁ ହେଲା ସେଇ ଆମେ ଏଇ ବାସ୍ ବାସ୍ କା ହଁ ସେ ଡାଲି ବରା ଖାଉଥିଲା ଡାଲି ବରା ଗୋଟେ ଜରିରେ ଜରିଏ ନେଇଆସିଚି ଧରିକି ଖାଉଥିଲା ସେଇଥିପାଇଁ ହେଲା ପୁରା ପ୍ରପର ଖାଇବା ସେ ଘର ଛୁଆ। ଆଉ ଯୋଉ କଣ କନି ତମ ରାତିରେ ତୋ ବୋଉ ଆଜି କିଛି କରିନି ତାହେଲେ ଛ
ଭୋକ ମରିନି ନା କଣ କରୁଥୁବ କିନ୍ତୁ ମୁଁ ତ ଖାଇବିନି ଆଉ ମୁଁ ଯାଇଥିଲି ଟିକେ ମାର୍କେଟ ଯାଇଥିଲି ଖାଇଦିଇ ଆଇଚି, ରଜର ତିନି ଦିନି ମତ୍ ମତେ ପ୍ଲାନିଂ ଅଛି ବାହାରକୁ ଯିବାକୁ ଫିଷ୍ଟ ଫିଷ୍ଟିଙ୍ଗି କରିିଥିଆ। କୋଉଠିୁ ବୁଲାବୁ ସାଙ୍ଗସହିତ ଅଛି ଟିକେ ଦେଖିବା କଣ ହୋଉଚି। ଚି ଆଉ
ହଁ ତମର ତ ପୁଅ ପିଲା ତମର ଯିବ ଫିଲ୍ମ ଫିଲିମ ଦେଖିବାକୁ କୋଉଠି ଫି ଭୋଜି
ହଁ ଏଇଖିନେ ଗୋଟେ ନୂଆ ଫିଲ୍ମ ଟା ଆସୁ
ହଁ ହଁ ଥାଉ ଆଉ ଦେଖିବା ଦେଖିବା ହଁ ହଁ ଦେଖିବା ଗୋଟେ କୋଉ ଦିନ ଯିବା ନହେଲେ ଦେଖିବା ରଜ ଟାଇରେ ଯଦି ହେଲା ଫ୍ରି ହେଲେ ତାହଲେ ଯିବା ହୁଁ ହୁଁ ବେ ଯୋଉ ହଁ ବେ ତୋର ଯୋଉ ଗୋଟେ ସାଙ୍ଗଟେ ନୁହେଁ ନା ସିଏ ତୋ ସହିତ ବେଶୀ ବୁଲାବୁଲି କରେ ସବୁ ଇଏ କରେ। କରେନି ନା ତୁ ଯେତେବେଳେ ଯୁଆଡେ ଯାଉ ସବୁ ତା ଖବର କଣ ସି ତାଙ୍କ ଘର ସୁଧା ଗୋଟେ କାହା ଦେହ ଖରାପ ଥିଲା ନା କଣ ସବୁ ଭଲ ନା ତାଙ୍କର?
ହଁ ହଁ ତାଙ୍କର କହନା ଯାହା ହେଇଥିଲା ବିଶ୍ଵାସ କରିବୁନୁ। ମାନେ ତା ଦେହ ଏତେ ଖରାପ। ଥିଲା ଯେ ଇଏ ସେଇ ଥରେ ଆଇଲ ମତେ ମୁଁ ଆକୁ ଫୋନ କରିିବ ପ ଚଲି ଆଉ କିଏ କଣ ହେଇଚି କଣ ନାଇ‌ଁ। ସେ ଏମିତି କହିଲା କି ଆଉ ହଁ ତା ଦେହ ଖରାପ ଥିଲା ସେ ଯାଇଥିଲା ପାଠ ପଢିବା କୁ କୋଉଠି ଗୋଟେ ହେଲା। ମତେ ଖୋଲିକି ସେ କିଛି କହିନି ମ ମୁଁ ଯେତିକି ଦେଖିବାକୁ ଶୁଣିବାକୁ ପାଇଲି ଆଉ ସେ ଯାଇଥିଲା ତାପରେ ସେଇଠୁ ତାହା ଖରକୁ ଦେହ ଖରାପ ଯେମିତି ହେଲା ଆଙ୍କ ଘରେ ଦେଖିକି ମାନେ ଡରିଗଲେ। ଠିକ ଅଛି ଯାହାବି ହେଲେ ଗୋଟେ ପୁଅ ନା ସେଇଠୁ ସେଇଠୁ ତା ଡାକିଲେ କହିଲେ ପଳିଆ ସେ ପୁରା ଆଉ ତା ସହ କଥା ହୋଅନି ମୁଁ କହିନି ଏଥିରେ କଥା ହଁ ହଁ ଏବେ ଟିକେ ପୁରା ଭଲ ଅଛି।
ଯାହା ହୋଉ ଆଜି କାଲି ଯୁଗ ଦୁନଆଁ ହେଲାଣି ଯଦି ମା କଣ କହିଲୁ ଭଲରେ ମାନେ ବଞ୍ଚିବାଟା ଭାରି କଷ୍ଟ ଆଉ କଣ ଆଉ ଯୋଉ ଆହୁରି ଗୋଟେ ବି ତୁ ଯେତେବେଳେ ଯୋଉ ମିଝି ଥରେ ମତେ ଗୋଟେ ଫଟୋ ପଠେଇଥିଲୁ କହିଥିଲୁ ଆଉ ଆ ସହିତ ତୋ ମାନେ ଏଇ ଗୋଟେ ଭଲ ସାଙ୍ଗଟେ କଥା ହୋଉଥିଲୁ ତାର କଣ ଗୋଟେ ହେଇଥିଲା ବା ମ ଝିରେ ଥରେ କଣ ଏମିତି କେସ୍ କେସ୍ ବେସ୍ ହେଇଥିଲା କଣ ହେଲା ତାର
ତାର ଦୁନିଆ କେସେ ସେ କେତେଟା କହମି।
ପା ଖରାପ ହେଇଥିଲା ସିଏ ଗୋଟେ କାହାକୁ ଭଲ ପାଉଥିଲା କଣ କରୁଥିଲେ ଏବେ ଭଲ ତୋ ସବୁ ତାର ସେଗୁଡା ହଁ ବାହା ହେଇ ଯାଆନ୍ତୁ ଦି ବାହା ଖୁସିରେ ରୁହନ୍ତୁ। ସବୁ ଭଲ ହେଇଯାଉ ବାସ୍ ବାସ୍ ଆମକୁ ତ ଭୋଜି ଦରକାର ଆଉ କଣ ଆମ ଟିକେ ଭୋଜିରେ ମଟନ ଟିକେ ହବା ଦରକାର ବାସ୍ ବାସ୍ ଆମର ଟିକେ ଭୋଜି ରେ ହେଇଗ ଗଲେ ଶୋଇଲା ସେ ଟିକେ ଖାଇ ପି ଦେଇେଇକି ମାଗଣା ଟିକେ ଖାଇ ଫୁଇ ଦେଖା ଆସିଲେ ସରିଲା ଆମର ଆମର ହେଇଗଲା ରଜ ଆଉ ଯୋଉ ଏଥର କୁମାର ପୂର୍ଣ୍ଣିମ ସ ଯାହା ଯା କରିବା ଟିକେ ଆଗୁଆ ଟିକେ